ହ୍ୟାଲୋ।
ହଁ।
ମୁଁ ଏଇ କଣ କରୁଛନ୍ତି ଏବେ।
ଏଇ ବସିଥିଲି
ହଁ ହଁ। ଆଉ ସବୁ ଭଲ?
ହଁ ଭଲ।
ହୁଁ ହୁଁ ହଁ ମୋରି ବି ଭଲ ଆଉ।
ଆଉ ଗରମ କେମିତି କଣ ହଉଛି ତମ ଆଡେ?
ହଁ ଗରମ ତ ସେମିତି ଦିନ ସାରା ତ ଖରା ହଉଚି ଆଜି। ଖରା ତ ଯୋଉ ବାହାରି ହଉନେଇ।
ହଁ ବା।
ହୁଁ।
ଆଜ୍ଞା ଆସିବ ଦି ଟଙ୍କା ଆଉ କଣ ଖାଇଥିଲେ?
ମୁଁ ଖାଇଥିନି ବରା ତରକାରୀ ସନ୍ଧ୍ୟାବେଳେ।
ହଁ ହଁ।
ଆଉ ତମେ କଣ ଖାଇଥିଲ?
ମୁଁ ମୁଁ ସେ ଖାଇଥିଲି ସେଇ ବରା ତରକାର ଟିକେ ତାପରେ ଦିନ ଥିଲା ଟିକେ ଖାଇ ଦେଇଥିଲି ତ ତ ଏଇ ଟିକେ ପୂର୍ବରୁ ମୁଢ଼ି ମିକ୍ସର ଦିଟା ଖାଇଲି।
ହୁଁ ହୁଁ ହୁଁ ଭଲ ଆଉ। ଆଉ ଘରେ ସବୁ ଭଲ?
ହଁ ଘରେ ସବୁ ଭଲ।
ହଁ ଆଜି ରୋଷେଇ କଣ ହେଇଛି?
ରୋଷେଇ ରୁଟି।
ହୁଁ ହୁଁ ତମେ ସବୁଦିନ ରୁଟି ଖାଇବା ବୋଧେ ରାତିରେ।
ହଁ ରାତିରେ ଆମର ରୁଟି।
ଉ ହୁଁ ଭଲ।
ହଁ ସେମିତି ଆଉ କଣ କରିବା। ଆଉ ତମର ରୋଷେଇ ସାରିଲାଣି? ଆମେ ଘରରେ ହେ ବଣ୍ଟି। ଆଉ
ଆଉ କଣ କୁହ?
ଆଉ କଣ କୁହ?
ଆଉ କଣ ଖବର?
ହଁ ଭଲ ସବୁ ଭଲ। ତମର। ମଉସା ତ ଖାଉନାହାନ୍ତି ଏ ସେ ଜିନିଷ ସବୁ କିଛି। ହଁ ପଢା ସରିଲାଣି ଗ୍ରାଜୁଏସନ କମ୍ପ୍ଲିଟ ହେଇସାରିଛି। ଆଉ ଏବେ କମ୍ପ୍ୟୁଟର କରୁଛି। ଓ ୱାନ୍ ମନ୍ଥ ପରେ କମ୍ପ୍ଲିଟ୍ ହେଇଯିବ।
ଗ୍ରାଜୁଏସନ୍।
କଣ କହିଲ?
ମୁଁ କହିଲି ଗ୍ରାଜୁଏସନ ପାସେ ଆଉଟ୍ କେବେ? ଓ ହୋ ତାନେ ସେମେ।
ମୁଁ ବି ଦୁଇ ହଜାର ପଚିଶ। ଆଛା ତମେ କୋଉଠି ପଢୁଥିଲ?
ମୁଁ ଆମର ଏଠି କୁଶଳେଶ୍ୱର କଲେଜରେ।
କୁଶଳେଶ୍ଵର କଲେଜ ରେ ପଢୁଥିଲ।
ହଁ ତମର କୋଉ କଲେଜ୍ କି?
ମୋର ବର୍ପଦା ଜାଣିଥିବ
କଥାବାର୍ତ୍ତା ସେଠି ବର୍ପଦା ଜାଣି ପାରିବୁନି ନା।
ହଁ କୋଉ ଅନର୍ସ ଥିଲା ତମର?
ଥିଲା ଓଡିଆ।
ବଢିଆ ଆଉ ମୋର ଇଂଲିଶ ତମର ବିପରୀତ ଆଉ
ଆମେ ଓଡିଆ ଛୁଆ ତମେ ଇଂଲିଶ ଛୁଆ।
ଓଡ଼ିଆ ଛୁଆ ଇଂଲିଶ ଛୁଆ କଣ ସବୁତ ଆମେ ଓଡ଼ିଆ ଛୁଆ। ଏଇଆ କଣ କଲେଜ ର ସିଟି ହିସାବରେ ଏ କ କଲେଜର ସିଟ୍ ହିସାବରେ ପାଠ ପଢ଼ା ଆଉ।
ହଁ। ଏବେ ତାନେ କଣ କରଚୁ କରିବ?
ମୁଁ କୋଚିଙ୍ଗ ନଉଚି ଅନଲାଇନ।
ଓହୋ।
ହ
ଭଲ।
ତମେ ଏବେ କଣ କରୁଚ?
ମୁଁ ଏବେ କିଛି କରୁନି। ମୁଁ ପିଜି ପକେ ପକେଇ ଥିଲି ମୁଁ କିନ୍ତୁ ପିଜି ବାଜିଲା କିନ୍ତୁ କଲି ନାଇଁ।
କଲନି କାହିଁକି?
ହଁ ବହୁତ ଦୂର ବାଟ ଆସିଲା ତ ଘରେ ଛାଡିଲେନି।
କଣ କରିବାକୁ ତାହେଲେ ଇଛା ଅଛି।
କହିଲେ ଏତେ ବାଟ ଯା ନା ଏତେ ବାଟ କରନା ଏଇଆ ମୋର କିନ୍ତୁ ପିଜି ହିଁ ଇଚ୍ଛା ଥିଲା।
ନହେଲେ ପ୍ରାଇଭେଟ ରେ କରିଦେଲେନି।
ହୁଁ ମତେ ସେମିତି କଲେ ଡିଷ୍ଟାନ୍ସ ପିଜି କରିବା ପାଇଁ। କିନ୍ତୁ ମୁଁ ହେରା କଲିନି। ମୋର ଗମେଣ୍ଟ ପିଜି ବାଜିଥିଲା। କିନ୍ତୁ ଡିଷ୍ଟାନ୍ସ ପିଜି କରମି।
ହଁ ହଁ। ପିଜି ଛୁଆଙ୍କର ଯୋଉ ବାଜୁନି ଛୁଆ କେତେ କଷ୍ଟ କରୁଚନ୍ତି। ତମର ବାଜିଚି ତମେ ଦେଖିଲା ବେଳକୁ ହାତ ଛଡା କରୁଚ।
ସେଇ ତ ଘରେ ମନା କଲେ ଆଉ କଣ? ନହେଲେ ପିଜି କରିକିନା ଏଇନା ବାହାର ରହିଥାନ୍ତି। ଏୟା
ମାରଲାନା ଆଉ। ହଉ ଆଉ
ହୁଁ ଆଉ କଣ କୁହନ୍ତୁ?
ହଁ ଆଉ ସବୁ ଭଲ ନା?
ହଁ ଭଲ।
ହୁଁ
ଆଉ କଣ କୁହନ୍ତୁ?
ହ ଆଉ କଣ କୁହ? ଆଉ କେବେ ଆସ ଆମ ଆଡେ କେବେ ଆସ ବୁଲିକି ଯିବ।
ହଁ ତମ ଆଡେ ତ ତମ ବରପଦ ଲାଇନି ଏଇ ରଜ ବେଳକୁ ଦେଖିନୁ।
ଏ ବରପଦ ରେ ସିନା ମୁଁ ପଢୁଥିଲି ଆମ ଘର ଟା କଣ ବରପଦ ନା?
ଆଉ?
ଆମ ଘର ଆହୁରି ଦୂର।
ଓହୋ ହଉ ସେଇ ଦୂର ହେ ନଉ ସେଇ ଆଖପାଖରେ ତ ହେଇଥିବ ନା?
ହଁ ତରୁହଁ ଜାଣିଥିବ?
ହୁଁ ହୁଁ। ଓ ହଁ ନା ବରପଦା ସେଇ ଆଖ ପାଖରେ ଆମର ରିଲେଟିଭ ଅଛନ୍ତି ତ।
ଆଚ୍ଛା ଆଉ କେବେ ଆସ ବୁଲିକି ଯିବ ଆଉ? ଟିକେ ଖାଲି ଲାଇନରେ ରହିବ କି?
ହଁ।
ହେଇଗଲା ହଁ କୁହ
ହ୍ୟାଲୋ।
ହ କୁହ?
ହୁଁ ମୁଁ କହିଲି ଏଥର ଆଇଲାଣି ରଥଯାତ୍ରା।
ହଁ ରଥଯାତ୍ରା ତ ଆସିଗଲାଣି ରଜ ପରେ ପରେ ରଥଯାତ୍ରା ରଥଯାତ୍ରା ପରେ
ନା ମୁଁ କହିଲି ପୁରୀ ପୁରୀ ଯିବାର ପ୍ଲାନିଂ ଅଛି ନାଁ କଣ?
କାହିଁକିନା ରଥଯାତ୍ରାରେ ପୁରୀ ଗଲେ ଠାକୁରଙ୍କ ଦର୍ଶନ କରିପାରିବୁନି ବହୁତ ମାନେ ଯୋଉଁ ଜାମ ରେ ଦଳା ଚକଟା ହେଇ ହେଇକି ମଣିଷର କେତେ ଜୀବନ ବି ଯାଉଛି ତ ହଁ ତ ପାଖରେ ଆମେ ରଥଯାତ୍ରା ବି ପାଳନ କରିପାରିବା ତାପରେ ହଁ ଆମ ଗାଁରେ ଟିକେ ଭଲ ହୁଏ।
ହଁ।
ବଡ ନୁହେଁ କି ବେଶୀ ଛୋଟ ନୁହେଁ। ଉଁ ପୁରା କିନ୍ତୁ ଭଲ ହୁଏ।
ହଁ। ଯାହା ହଉ ତମ ଗାଁ ତ ସେତିକି ହଉଛି ଆମ ଗାଁ ତ ସେତିକି ହିଁ ନାଇଁ
ଆସିବ ରଥଯାତ୍ରାକୁ ଆମ ଗାଁକୁ ବୁଲିକି ଯିବ ଦେଖିକି ଯିବ। ଭାବୁଛନ୍ତି କଣ ଆସିବେ ବୁଲିକି ଯିବେ ଆଉ।
ଆମେ ଟେ ପୁରୀ ଯିବାର ଇଚ୍ଛା ଥିଲା କିନ୍ତୁ ପୁରୀ ତ ଯାଇ ହବନି ନା ଏତେ ଇଏରେ
ପୁରୀ କଣ କହିଲା ଯୋଉ ଜାମରେ ମାନେ ଉ ଆମେ ଯଦି ସମସ୍ତେ କହିବା ଆମେ ପାଖରେ ଯାଇକି ଠାକୁ
ସେଇବା।
ସବୁ ଯଦି ସେମିତି କରିବା ଆଉ ହବ କି ତାପରେ ଓଡିଶା ମାନେ ଆମ ଇଣ୍ଡିଆ ବାହାର ଲୋକ ହେ ଦେଖି ଆ
ହୁଁ। ଆମେ ଏମିତି ପୁରୀ ସେ ଯାଉ ଆମେ ସାଙ୍ଗସାଥି ସବୁ ହେଇକି ପୁରୀ ଯାଉ ସେତିକିରେ ତ ସେ ବହୁତ
ନର ମାନେ ଏମିତି କି ନମାଲ ଡେ ଯାମ ରୁହେ ତା
ସେମିତି ତ ଭିଡ ହୁଏଯେ ସେମାନେ ଚାପିଚିପାଇକି ପୁରା ଅଣନି
ହଁ।
ହଉ ରଥଯାତ୍ରା ତ ତ ସେ ଆହୁରି ଭିଡ
ହୁଁ।
ହୁଁ ସେଥିପାଇଁନା ପୁରୀ କେ ଯିବ
ହଁ ପାଖରେ ଦେଖିକି ଯାହା କରିବା ଆଉ
ହଁ। ଦେଖିିବା ରଥଯାତ୍ରା ସରୁ ଟିକେ ପୁରୀ ଜିମୁଁ
ହଁ ସରୁ ରଥଯାତ୍ରା ଯାଇକି ବୁଲି ଆସ
ହୁଁ ତମେ ଯାଇଛ କେତଥର ପୁରୀ ଯାଇଛ ନାଁ ଯାଇନ?
ନା ମୁଁ ଟୋଟାଲ ଯାଇନି।
ଓହୋ ମୁଁ ବି ତ ଏମିତି ଯାଇପାରିନଥିଲି କ ମୋର ଗ ଗାଡିରେ ଟ ବାନ୍ତି ହୁଏ ନାଁ। ମୁଁ ସେଥିପାଇଁ ଯାଇପାରେନି ମୁଁ କହିଲି ମୁଁ ବି ଟୋଟାଲ ଯାଇନଥିଲିନି ମୋର ଗାଡି ଟ ଟିକେ ବାନ୍ତି ହୁଏ ନା।
ଓ ହୋ।
ସେଥିପାଇଁ ଆମେ କିନ୍ତୁ ଟ୍ରେନରେ ଯାଉ ଟ୍ରେନରେ ମୋର କିଛି ହବନି। ତିନ ତିନ ଥର ଗଲୁଣିି।
ଓ ହୋ।
ହୁଁ। ଆଉଥର ତାରେ ପଳେଇମି, ହଁ ମୁଁ ତମେ ଆସ କେବେ ନହଲେ ଟ୍ରେନରେ ଯିବା।
କଣ କହିଲ?
ଆସ କେବେ ନା ଟ୍ରେନରେ ଯିବା ପୁରୀ।
ହଉ ଯିବା କେବେ ଆଉ, ଏଇ ଗୋଟେ କଥା ଯିବା।
ଯାଇନ ଆସିବ ବୁଲିକି ଯିବା କେଥେରେ ସାଙ୍ଗ ହେଇ।
ହୁଁ।
ଆମର ଏଠୁ ଟ୍ରେନ ସୁବିଧା ନା, ହୁଁ ମୁଁ କହିଲି ଆମର ଏଠୁ ଆମର ଏଠୁ ଟ୍ରେନ ସୁବିଧା ନା ସେଥିପାଇଁ ସମସ୍ତେ ଟ୍ରେନ ବସଥାନ୍ତି ସିଧା ଯାଇକି ପୁରୀ ଷ୍ଟେସନ।
ହଁ ଆମର ତ ଏପଟରେ ଟ୍ରେନ ସୁବିଧା ଆଉ।
ହୁଁ।
ଟ୍ରେନରେ ପଳେଇବୁ ବୁଲି ଆସିବୁ।
ହଁ।
ଆଉ
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ହଁ ସବୁ ଭଲ।
ଉଁ ହୁଁ। ଆଉ ମାଉସୀ କଣ କରୁଛନ୍ତି?
ବୋଉ ଏ ସେ ପଦାରେ ଅଛି।
ଉଁ ହଁ ଗରମ ତ ହଉଥିବେ ସେଥିପାଇଁ ବସଥିବେ।
ହଁ।
ହଁ।
ଗରମ ତ ହେଲା ଭଳିଆ ହଉନି ଆଉ।
ହଁ।
କଣ କରିଆ ଗରମ ଯେମିତି ହଉଛି।
ଗରମ କୁ ଖରା, ବାହାରକୁ ବାହାରିଲାା ବେଳକୁ ଖାଲି ଜଳିଗଲା ମିତିଆ ନାଗୁଛି।
ହଁ। ଆମର ବାସ ଆମର ଗୋଟେ ବାଡି ଅଛି ଟିକେ ବଡ ବାଡି ଟେ ତ ସେଠି କଣ ଗଲେ ଟିକେ ବସିଲେ ଭଲ ପବନ ଦିଏ।
ଅ ହ।
ଆମ୍ ପ୍ରାୟେ ଟାଇମ୍ ସିଆଡେ ପଳାଉ। ଯାଇଙ୍କି ଟିକେ ସାଡେ ବସୁ, ସେଠି ଟିକେ ସେଠି ଟିକେ ଗଛ ପତ୍ର ଅଛି ନା। ସବୁ ଗଛ ପତ୍ର।
ଗଛ ପତ୍ର ପବନ ଟା ତ ସବୁଠୁ ଭଲ।
ଫ୍ୟାନ ପବନ ଅପେକ୍ଷା ଗଛ ପତ୍ର
ହଁ। ଆମେ ଖାଲି ଏ ସି, ଏ ସି ରେ ବସିଲେ ଲାଭ କଣ?
ହଁ।
ହଁ।
କଣ କରିଆ ଆଉ।
ଗଛ ପତ୍ର ନଗେଇଲେ ଭଲ, ଗଛ ପତ୍ର ଚାରିପଟ ପବନ ଆସିବ ନା।
ହଁ।
ହୁଁ। ଆଉ ରାତିରେ ଖାଉଛ କେ
ଟିକେ ଖାଲି ଲାଇନ ରେ ରହିବ। ସେ ହଁ କୁହ।
ମୁଁ କହିନି ରାତିରେ ଖାଉଚ କେତେବେଳେ?
ଆମେ କାଇଲା ବେଳକୁ ଦଷ୍ଟା।
ଓହୋ।
ଏ ସନ୍ଧ୍ୟା ବେଳକୁ ଟିକେ ଜଳଖିଆ ଏଣ ତେଣୁ ଖାଇଦେଲା ବେଳକୁ ଆଉ ଭୋକ କଉନି। ଖାଇଲା ବେଳକୁ ଟିକେ ଲେଟ ଆଉ।
ହଁ ଲେଟରେ ଖାଇବ ତାପରେ ଶୋଇବ ଆଉ।
ହଁ।
ହୁଁ।
ଆଉ
ଆଉ ହଉ ତାହେଲେ ମୁଁ ତମେ କାଲି କଲ କରିବି ମୋ ବୋଉ ଡ଼ାକିଲାଣି ମୁଁ ଯାଉଛି।
ହଉ।